କଣ କରୁଛ ଏବେ?
ନାଇଁ ଖୀଆପିଆ ସରିଲା?
ବର୍ଷା ହଉଚଛି।
ହଁ ବର୍ଷା ହଉଛି ହୁଁପକଉଛି ଟିକେ ଟିକେ
ଆଛା, ଆମର ଏବେ ବର୍ଷା ହେଇନି ଭଲ ପାଗ ଅଛି, ବେଶୀ ଖରା ହଉନି ବର୍ଷା ବି ହେଇନିଏ ପଡେ କଣ ଟିକେ ସାଉ, ସାଉଣ୍ଡ କଣ ଟିକେ ସାଉଣ୍ଡ ହଉଛି। ଟିକେ ସାଉଣ୍ଡ ଟା ବନ୍ଦ କରନ୍ତୁ।
ନା ମେଘପକଉଛିବା, ଓ ଟପଟପ ସେଇ ଶବ୍ଦ ଟାଁଛ
ନାଇଁ ଗୋଟେ କଣ ଚିଇଁ ଚିଇଁ ସୁବୁଜି ସେଇଟା ଟିକେ ବନ୍ଦ କରନି।
ନା କିଛି ନାହିଁ ତ ମୁଁ ଆ ଛାତ ଉପରେ ଖାଲି ଯାହା ବର୍ଷାର ଶବ୍ଦ ହଉଥିବ, ଆଉ ତ କିଛି ଜିନିଷ ହେଲଣିି। କେହି କୁଆଡେ ତ ନାହାନ୍ତିି। ନାଇଁ କେହି କରି ନାହା ତ, ଆଉ କିଛି ସବୁଁ ବର୍ଷା ଯାହା ଟପଟପ ମେଘ ଟିକେ ଟ ପକଉଛି ତ।
ଆଜ୍ଞା। ହଁ। ଏଜି କମ ବନେଇଥିଲେ ଖାଇବା ପାଇଁ ପ୍ରସ୍ତୁତ କରିଥିଲେ?
ଆଉ ତ ଯହେତୁ ଅଛି ବାର ଅଛି ଶୁକ୍ରବାର ମାଛ ରଖା ହେଇ ଥିଲା। ରୋଷେଇ ହେଇଥିଲା ଆଉ। ମାଛ ହେଇଥିଲା ଡାଲି ଡାଲି ହେଇଥିଲା ଭଜା ହେଇଥିଲା, ଦେଇ ଜଣେ ଖାଇବେନି ସେ ଆଇଁଷ ଖାଆନ୍ତିନି ତ।
ହଁ।
ତାଙ୍କ ପାଇଁ ସେ ସବାଇ ଆଇଁଷ ଖାଆନ୍ତିନି ଛୋଟବେଳୁ।
ବୋହୁତ ଭଲ।
ତାଙ୍କ ପାଇଁ ସେ ଡାଲି ଭଜା ହେଇଥିଲା, ମାଛ ହେଇଥିଲା ଆଉ। ଗରମ ହୋଉଚିତ।
ଆଚ୍ଛା।
ଆପଣଙ୍କ କଣ କି ରୋଷେଇ କରିଥି
ଆମର ଆଜି ଆମର ବି ଆଜି ମାଛ ହେଇଥିଲା ଚୁନା ମାଛ ଭଜା ହେଇଥିଲା ଆଉ। ଆଉ ହର ଡାଲି କରାହେଇଥିଲା ଆଉ ପୋଟଳ ଆଳୁ ଭଜା ହେ ଥିଲା ଏମିତି ପ୍ରସ୍ତୁତି କରିଥିଲୁ।
ହୁଁ।
ହଁ।
ଆପଣ ଗୋଟେ କଣ କି ଶାଗ ସବୁ ଲଗାହ
ହଁ। ଲଗା ହେଇଚି ଯେହେତୁ ବର୍ଷା ଦିନ ଅଛି ସବୁ ପନିପରିବା ଏପଟେ ଲାଗିଛି।
ପପଆ ସେ ଲାଗିଥିବ ଏଇ ସିଜନରେ ତ ବେଶୀ ଲାଗେ ଯୋଉ ଇଏ ଖ
ଖଡ଼ା ଶାଗ ଲାଗିଚି। ଆଜ୍ଞା।
ହଁ ଖଡ଼ା ଶାଗ ନେଉଟିଆ ଶାଗ ତ ସିଜିନି ଗଲାଣି ଏଇନା ଖଡ଼ା ଶଗ ଯାହା ବାହାରିବ।
ଆଜ୍ଞା।
ହୁଁ ଆପଣଙ୍କୁ କୋଉ ଶାଗ ଭଲ ଲାଗେ ଖାଇବାକୁ?
ଆପଣଙ୍କୁ ଗୋଟେ ମତେ ସେଇ ଯୋଉ ନେଉଟିଆ ଶାଗଟା ଯୋଉ ସେଗୁଡା ମତେ ବୋହୁତ ଭଲ ଲାଗେ।
ଓ ହୋ।
ଆଉ ପାଳଙ୍ଗ ଶାଗ ଯାଇଥିବ ରସୁଣ ଗଞ୍ଚା ଲଙ୍କା ଲୁଣ ପଡ଼ିକି ଭଯାହେଇଥିବ ବୋହୁତ ଭଲ ଲାଗିବ ପଖାଳ ସହିତ।
ହଁ।
ଆହୁଁ ଏମିତି ଆଉ। ନା ଆପଣଙ୍କ ଗୋଟେ କେମିତି ସବୁ ଚାଲିଚି ପର୍ବପର୍ବାଣି?
ପର୍ବ ଏବେ ତ ସଡନଲି ଦୋଳି ଗଲା ତାପରେ ଦେବସା ସ୍ନାନ ପୂର୍ଣ୍ଣିମା ଯାଇଛି ଏବେ। ଆଉ ଏଇନା ତ ଆଗକୁ ଯାହା ଆସୁଚି ଗମା କମେଇ ଚଷାଙ୍କର ହେଲା ବଡ ପର୍ବ ହେଲା ଗମା କମି
ଆଚ୍ଛା।
ଚଷାଙ୍କର ବଡ ପର୍ବ ଘମାପୁନେଇ ସେଇଦିନ ଯାହା ପୂଜା ପୂଜି କରନ୍ତି ଚ ଚୁକୁଳି ପିଠା ହେବ। ବଳଦଙ୍କୁ ଗାଈଗୋରୁଙ୍କୁ ପୂଜା କରାଯାଏ ବଳଦେବଙ୍କର ଯେହେତୁ ଅ ଜନ୍ମ ବୟସୁଭଦ୍ରା ଦଳା ମା ବା ରା ରାକ୍ଷୀ ବାନ୍ଧିବେ ବଳଦେବ ଠେଇଁ।
ହଁ।
ସେଦିନ ଯେ ଆମର ଚକୁଳି ପିଠା ହୁଅଇ ତାପରେ ଏ ମୁଁବି ସେଇ ବିରି ଡାଲି ହବ ଗ ସବୁ ଆ ଯୋଉ ଯୋଉ ସବୁଦିନ ଗୋଟେ ଯେଗାରେ ଅଇଁଠା ଏ ଟୋଯିବନି ଗୋଟେ ଭଲ ଧୁଆ ହେଇକି ମଜା ହେଇକି ରହିଥିବ ସେଆଡେ ଟେକା ଯାଇିଥିବ ସେଇ ଦିନ ଟା ସେଇଦିନ ଖାଇବେ ଘାସ ଆଣିଥିବେ କାଟିକି। ତାଙ୍କ ପାଇଁ କ ଖାଇବାକୁ, ତାଙ୍କୁ ଗାଧେଇ ଦେଲି। ସନ୍ଧ୍ୟା ବେଳକୁ ତାଙ୍କୁ ପୂଜା କରନ୍ତି। ହ ସନ୍ଧ୍ୟାବେଳକୁ ତାଙ୍କୁ ପୂଜା କରାଯାଏ। ଚକୁଳି ପିଠା ହବ ମେନ ହେଲା ତ ବିରି ଡାଲି ବିରି ଡାଲି ଟା ଆଗ ହବ ସେମାନଙ୍କ ପାଇଁ। ଭାତ ବିରି ଡାଲି ଆଉ ଚକୁଳି ପିଠା।
ସାଉଣ୍ଡ ଗୋଟେ ଆସୁଛି ବନ୍ଦ କରନ୍ତୁ।
ଆଜ୍ଞା। ଟ ହଁ କୁହନ୍ତୁ।
ଫୋନ୍ ଆସୁଛି କି ବନ୍ଦ କରନ୍ତୁ।
ହ୍ୟାଲୋ।
ହଁ ଆମର ଏପଟେ ରହିଛି ଏବେ। ଆମର ଏପଟେ ରହିଛି ଇ ଏପରେ ଆସିଯିବ ରଥଯାତ୍ରା। ହଉଛିି ତୁ ମି ସେଆ। ସେପଟେ ରହିଛି ଆଉ ଦଶହରା ଆପଣଙ୍କ ପଟେ କଣ କେମିତି ହୁଏ।
ଦଶରାରେ ତ ଆମ ପଟେ ସେମିତି କିଛି ନା ନାହିଁ ବେଶୀ ଇଏ ଯାହା କଟକ ଦଶହରା। ତ କଟକ ହେଲା ଫେମସ ଆଉ। ଆମର ଏପଟେ ଦଶହରାରେ ପୂଜା ସେମିତି ହୁଏନି ଖାଲି ଯୋଉ ବାରିକ ମାନେ ଆଣନ୍ତି ଭେଟି ଦିଅନ୍ତି ଦଶରାରେ। ଯେ ସବୁ ବାରିକ ଥିବେ ଭାରି ସେ ମାନେ ଆସିକି ଭେଟି ଦିଅନ୍ତି ଦଶ ରା ଭେଟି କରନ୍ତି। ପାନ ଅ ଆଣିକି ଦେଇକି ଯାଆନ୍ତି ଘର ଆମାନଙ୍କର। ତମର ଯାହା ସକ୍ଷମ ଅନୁସାରେ ତାଙ୍କୁ କିଛି ଦବ ଆଉ। ହାଲୋ।
ଆମର ଏପଟେ ଦଶରା ଟା ବହୁତ ଧୁମଧାମରେ ହେଉଛି ଯେହେତୁ ମାନେ ଦଶରା ଥାଏ। ବ ବଳଦ ବଳଦ ବନ୍ଧା ହେଇଥାଏ ତା ପରେ ସବୁ କଉଡିରେ ଯୋଉ ମାନେ ଫୁଲ ଫୁଲି ଥାଏ ସବୁ ସଜେଇ ଥାନ୍ତି ବଳଦକୁ। ତା ରେ ମାନେ ଦଶହରା ଯ ଭସାଣି ହେଇଥାଏ। ଦୁର୍ଗା ମାଙ୍କୁ ସେଦିନ ବି ଭସାଣିୀ କରାହୁଏ। ଭସାଣି ଦିନ ବଡ଼ ଯାତ୍ରାରେ ଯେହେତୁ ବଳଦ ଯାତ୍ରା ଦେଖିବାକୁ ବହୁତ ଲୋକ ଆସନ୍ତି ସବୁଆଡୁ। ବି ପିଠା ପଣି ସେଦିନ ହୋଇଥାଏ ବହୁତ ଜିନିଷ ବିକ୍ରି ହଉଥାଏ। ଆଉ ବନ୍ଧୁବାନ୍ଧବ ଆସି ଥାନ୍ତି ଏମିତି ହେଇଥାଏ ଆଉ ଭଷା ଣି ଦିନ ଦେଖିବାକୁ ଭସାଣି ବହୁତ ଭଲ ଲାଗିଥାଏ। ପାକୁ ଆସୁଛି। ଆଉ ଆପଣ ଗୋଟେ ବଡି କେମିତି କଣ କରନ୍ତି? ଆମ ବହୁତ ବିଭିନ୍ନ ପ୍ରକାର ଷ୍ଟାଇଲରେ ଆମ ଚୁଡା ବଡ଼ି କରି ଥାଉ, ଆଉ ବିରି ବଡି କରି ଥାଉ। ତାପରେ ବାଦାମ ଆଉ କିଛି ଅରୁଆ ଚାଉଳରେ ଗୋଟେ ବଡି ବି କରାହେଇଥାଏ। ଆମର ଏମିତି ଅଛି ବିଭିନ୍ନ ପ୍ରକାର ଇଏରେ ବ ବଡି ବନେଇଥାଉ ଯେହେତୁ ବର୍ଷା ଦିନ ଆମର ଖରା ଦିନ ସବୁ କରିକି ରଖି ଦେଇଥାଉ। ବର୍ଷା
ଖରା ଦିନେ ସେଇଟା ହୁଏ। ହଁ ଆମ ପଟେ ବି ସେଇ ହୁଏ। ବିରି ବିରି ବଡ଼ି ହୁଏ।
ଆଉ ରାଶି ବଡି, ଆମର ରାଶି ବଡି କରିଥିଲୁ ଆଉ। ଏମତି ବିଭିନ୍ନ ପ୍ରକାର ବଡି ବନେଇଥିଲୁ।
ହଁ ରାଶି ବଢ଼ି ବି ହୁଏ। ରାଶି ବଡି କରଉ ବନ୍ଧା କୋବି ଯୋଉ ତାକୁ କୁ ବଢ଼ି, ବନ୍ଧା କୋବି ବଢ଼ି ଆଉ ବିରି ବଢ଼ି।
ଆଜ୍ଞା। ହବା କଥା। ଆଉ ସେପଟେ କଣ କଣ ସବୁ ହୁଏ। ସାଉଣ୍ଡ ଟା । ସାଉଣ୍ଡ ପୁରା ହଁ।
ମାସା,
କହିଲି ଗୋଟେ ସାଉଣ୍ଡ ଆସୁଛି କ୍ଲିୟର ସୁଭା ହଉନି।
ନା ମତେ ସୁଭୁଛିି ତ କ୍ଲିୟର।
ଆଚ୍ଛା। ହଁ ବର୍ଷା ତାହେଲେ ହେଇଥିଲା ନାଇଁକି, ଆମର ଏପଟେ ଖରା ହେଇଛି ଏବେ। ବର୍ଷା ନାହିଁ। ଖରାଟେ ବର୍ଷା ହେଇ ଲାଗି ରହିଥିଲା ଆଜି ଟିକେ ଖରା ହବାଠୁ ପାଗଟା ବହୁତ ଭଲ। ମୁଁ ଡ୍ରେସ୍ ଆଉ ଏମିତି ଆଉ।
ହଁ ନାଇଁ ଆମ ପଟେ ଲାଗି ରହିଛି ବର୍ଷା। ଲାଗି ରହିଛି ବୋଲି ସକାଳୁ ଟିକେ ଆମ ପଟେ ବି ବର୍ଷା ଚାରି ପାଞ୍ଚ ଦିନ ହେଲା ଡେଲି ହଉଛି। ଆଉ
ଉଦ୍ଧାର ଥିବାରୁ ହଁ ଏବେ ଟିକେ ଖରା ଆମର ଆଜି ବହୁତ ଜୋର। ଖରା ହବାରୁ ସବୁ ସୁୁଖାସୁଖି କରିଦେଇଛୁ ତାର ଭଲ ବି ଲାଗୁଛି। ଯେହେତୁ ବର୍ଷା ଟା ଲାଗି ରହିଲେ ଭଲ ଲାଗେନି। ଖରା ଟିକେ ଆସିଲେ ଭଲ ଲାଗେ। ଏମିତି ଆଜି ପାଗ ଟା ବହୁତ ଭଲ ଲାଗୁଛି।
ହଁ ନାଇଁ ବର୍ଷା ଟା ଆମର ବି ସକାଳେ ଟିକେ ଏପଟେ ପାଗ ଦେଖେଇଥିଲା ତାପରେ ଏଇ ଗୋ ଟାଏ ଠୁ ବର୍ଷା ତ ହଉଛି ଆଉ ଛାଡିିନି ମେଘ ଟପ ଟପ କରୁଛି। କାଲି ବି ହଉଥିଲା ଦି ଚାରି ପାଞ୍ଚ ଦିନ ହେଲା ଡେଲି ମେଘ ହଉଛି।
ଆଜ୍ଞା।
ମେଘ ତ ଚଷା ଖୋଜୁଛି ମେଘ ଟିକେ ହଉ।
ଧାନ ଭଲ ଯେହେତୁ ହବ ପାଣି ଦରକାର ହବ ବିଲରେ ବର୍ଷା ଟା ହେଲେ ବହୁତ ବହୁତ ଭଲ ଧାନ ବି ବହୁତ ଭଲ ହେଇଥାଏ।
ହୁଁ।
ପାଣି ମଡେଇବାକୁ ଧାନରେ ପଡ଼ିନଥାଏ ଯଦି ବି ବହୁତ ଖରା ହେଲା ବିଲ ବାଡ଼ି ଶୁଖିଯିବ। ଧାନ ମରୁଡ଼ି ପଡ଼ିଯିବ। ଚାଷୀ ମାନେ ବହୁତ ଅସୁବିଧାର ସମ୍ମୁଖୀନ ଖିନ ହେବେ ସେଥିପାଇଁ ବର୍ଷା ଲାଗି ରହିଛି ଭଗବାନଙ୍କ ଦୟାରୁ ଆହୁରି ବି ଏମିତି ବର୍ଷା ହଉ। ଆଉ ଧାନ ବି ଏ ବର୍ଷ ବହୁତ ଭଲରେ
ବ ହଁ,
ହଉ ଏବେ ଏବେ ଟିକେ ରଖ ରଖୁଛି ଟିକେ ବ୍ୟସ୍ତ ଅଛି। ପରେ କଲ କରୁଛି ଧନ୍ୟବାଦ।
ହଉ।